ମ୍ୟାଡ଼ାମ ନମସ୍କାର ହ୍ୟାଲୋ।
ହଁ।
ହ୍ୟାଲୋ ହଁ ମ୍ୟାଡ଼ାମ ନମସ୍
ନମ ନମସ୍କାର।
ହୁଁ ଆଉ ରଜ ଆସିଲାଣି କଣ ପ୍ରୋଗ୍ରାମ ସବୁ? ହଁ ରଜ ଆସିଲାଣି ଆଉ କଣ ପ୍ରୋଗ୍ରାମ୍ ସବୁ?
ନାହିଁ ରଜ ତ ଆସିଲାଣି, ଏବେ ତ କିଛି କିଣାକିିଣି ହେଇନି। ଆମର ଭାବିଚି ମୁଁ ରଜରେ ପିଠା ପାଇଁ ପ୍ରିପାରେସନ୍ କରିବି। ଆଉ କିଛି ଭଲ ଭଲ ପିଠା କିଛି ବନେଇବି, ଯେମିତି କିି ପୋଡ ପିଠା ହେଲା। ଯେହେତୁ ମୁଁ ପୋଡ ପିଠା ପୋଡ ପିଠା ଆଉ ଚକୁଳି ପିଠା ଚକୁଳି ପିଠାର ମୁଁ ରେସିପିଟା ମୁଁ ଜାଣିନି, ଆପଣ ଜାଣିଚନ୍ତି କି?
ଓ ହୋ ଚକୁଳି ପିଠା?
ହଁ।
ହଁ ବିରି ବିରି ଜାଣିଚନ୍ତି ବିରି?
ହଁ।
ହଁ ବିରିକୁ ଉଁ - ଉଁ ଭେଦେଇ ଦେବେ ପାଣିରେ ଆଉ ଚାଉଳ ଅରୁଆ ଚାଉଳକୁ ଭେଦେଇଦବେ ପାଣିରେ। ତାକୁ ଭଲ କରି ଗ୍ରାଇଣ୍ଡିଙ୍ଗ କରିଦେବେ।
ହୁଁ।
ଗାଇଣ୍ଡ୍ରିଙ୍ଗ କରିକି ତାକୁ ହଁ ସେଇଠୁ ରଖିଦେବେ, ଗୋଟେ ଛଅ ଘଣ୍ଟା ସାତ ଘଣ୍ଟା ଭଳିଆ ରଖିଦେବେ ପିଠୋକୁ, ଯଉଟା ଗ୍ରାଇଣ୍ଡିଙ୍ଗ କରିଥିବେ। ରଖିଦେଲା ପରେ ସେଠୁ ସେ ଟିକେ ଭଲସେ ଫୁଲିଯିବ ଆଉ। ତାପରେ ତାକୁ ଆଣିକିରି ତାୱା ଗୋଟେ ଭଲ ତାୱା ଆଣିକିରି ଗ୍ୟାସ ଉପରେ କି ଚୁଲି ଉପରେ ବସେଇକରି ତାକୁ ତେଲ ଦେଇକରି ତାୱ ଟାକୁ ଗରମ କରିଦେବେ। ତାପରେ ସେ ଯୋଉ ପିଠୁ ଟା କୁ ଆଣିକି ତାୱା ଉପରେ ଧୀରେ ଧୀରେ ଗୋଲ ଗୋଲ ଗୋଲ ଗୋଲ ବୁଲେଇବେ।
ହୁଁ।
ହଁ ସେ ପୁରା ରୁଟି ଭଳିଆ ରୁଟି ସାଇଜରେ ଗୋଲ ଭଳିଆ ହେଇଯିବ ପିଠା ଭଳିଆ। ତାପରେ ତା ଉପରେ ତେଲ ଟିକେ ଦେଇଦେବେ ସୋରିଷ ତେଲ, ତା ଚାରି କଡେ ସୋରିଷ
ଆଚ୍ଛା ଆଚ୍ଛା ଆମେ ଏମିତି ରିଫାଇନ ତେଲରେ କରିପାରିବା?
ହଁ ରିଫାଇନ୍ ତାେଲେ କରିପାରିବେ, କିନ୍ତୁ ଖଡ଼ିକା ପରେରେଇ ଖେଞ୍ଚିବେ। ଫେଚିଲେ ସି ବାହାରିବ, ଆଉ ଲେଉଟେଇବେ ତାକୁ ଲେଉଟିଲେ ଏପ ମୁଣିି ଆରପଟ ହବ।
ଆଜ୍ଞା ମାନେ ଯେମିତି କି ଆମର ଯୋଉ କହୁଛନ୍ତି। ଦୋସା ସେଇଟା ହେଇପାରିବ ନାଇ କି ଆଚ୍ଛା ଆଚ୍ଛା। ଆଚ୍ଛା ଆପଣ କରିପାରିବେ ଆପଣ ଚକୁଳି ପିଠା କରିପାରିବେ?
ହଁ ହଁ ମୁଁ କହିପାରିବି, ମୁଁ ଟିକେ ପତଳା କରିପାରିବିନି। ମୁଁ ଟିକେ ପତଳା କରିପାରେ ନା ମୋ ୱାଇଫ କିନ୍ତୁ ଭଲ ପତଳା କରନ୍ତି।
ଆଚ୍ଛା ଆପଣ ଚକୁଳି ପିଠା ଖାଆନ୍ତି?
ହଁ ମୁଁ ମୁଁ ଚକୁଳି ପିଠା ଭଲ ପାଏ ଖାଏ।
ଆଚ୍ଛା ଆଚ୍ଛା ଆପଣ କୁଆଡେ ମାନେ ବୁଲିବାକୁ ଭଲ ପାଆନ୍ତି କୋଉ ଜାଗା ସେମିତି ଅଛି ବୁଲିବା ପାଇଁ ଭଲ ପାଆନ୍ତି?
ମତେ ଟିକେ ନେଚର ଯୋଉଗୁଡା ଭଲ ନେଚର ଏରିଆ ମତେ ଟିକେ ଭଲ ଲାଗେ। ସେ ଜାଗା ବୁଲିବାକୁ।
ଆଛା ମତେ ଟିକେ ମୋର ଆଗକୁ ମୋ ହଜବେଣ୍ଡଙ୍କ ସହିତ କେରଳ ଯିବାର ଅଛି ବୁଲିବାର ଆମେ ଏମତି ପ୍ଲାନିଂ କରିଥିଲୁ। ତ ଆପଣ କହିପାରିବେ କି ସେ ବିଷୟରେ କିଛି ଜାଣିଥିବେ ଯଦି କିଛି
କେରଳ ଭଲ ଜାଗା କିନ୍ତୁ ଖରାଦିନ ପାଇଁ ନୁହେଁ ସ୍ପ୍ରିଙ୍ଗ ସିଜିନ ପାଇଁ ଭଲ।
ଆଚ୍ଛା।
ହୁଁ।
ତ ସେଠି କଣ କେମିତି ଆମେ ରହିବା ଖାଇବା ଯିବା ସେ ସବୁ ଜିନିଷ ଟିକେ?
କେରଳ ଖାଇବାଟା ଟିକେ ଆମଠୁ ଭିନ୍ନ। ଅ ରହିବାରେ କିଛି ଇସ୍ୟୁ ହବନି, କାହିଁକି ନା ଚାରିଆଡେ ତ ଆଜିକାଲି ହୋଟେଲ ଲଜ ସବୁଆଡେ ଅଛି।
ହୁଁ।
ଆଉ ଯିବାଟା ରହିଲା ଏଠୁ ଯିବା ଆମର ଭୁବନେଶ୍ୱରରୁ ଫ୍ଲାଇଟ୍ ଡାଇରେକ୍ଟ ଯାଉ ହ
ହୁଁ କୋଉଠି ଭୁବନେଶ୍ରରୁୁ ଯୋଉ ଫ୍ଲାଇଟ ଟା ଯାଉଛି ଆମେ କୋଉଠି ଯାଇକି ସେ ମାନେ ସେ ଫ୍ଲାଇଟ୍ଟା ଆମର ପହଞ୍ଚିବ?
ଭୁବନେଶ୍ୱର ରୁ କୋପଚି ଅଛି ଫ୍ଲାଇଟ୍ ନହେଲେ୍ର ତ୍ରି ତ୍ରିଭରମ୍ ଅଛି।
ଆଚ୍ଛା।
ହଁ ଏ ଦୁଇଟା ଜାଗା ଅଛି ଆପଣ ଯଉଁଠି ଯାଇ ଓହଲାଇ ପାରିବେ କିଛି ଅସୁବିଧା ନାହିଁ।
ଆଚ୍ଛା।
ଆଉ ଖାଇବା ହ ସେଠି ସେଠିକାର ଖାଇବା ଟିକ ଟିକେ ଆମକୁ ଅଲଗା ଅଲଗା ଲାଗିବ। ତଥାପି ଭଲ ଡସ୍ ଦିଅନ୍ତି। ଆଉ ରହିଲା ବୁଲିବା ଜାଗା ସବୁ ଯାକ ଭଲ ଭଲ ପ୍ଲେସ ଅଛି ନେଚର ପ୍ଲେସ।
ହୁଁ ଏମିତି କିଛି କହ ହେଇ ପାରିବକି ଯୋଉଟା କି ସେଠ କିଛି ଫେମସ ଏରିଆ ଥିବ ଯୋଉଠ କି ଆମେ ବୁଲି ପାରିବା ଭଲସେ।
ହଁ ମୁନାର ବୋଲି ଗୋଟେ ଜାଗା ଅଛି ଭଲସେ ବୁଲି ପାରିବେ ସେଠି।
ଆଚ୍ଛା ମୁନାରେ କେମିତି କଣ ଆମେ ରହିପାରିବା ଗୋଟେ ରାତି ଆମେ ଷ୍ଟେ କରିପାରିବା କଣ କେମିତି?
ମୁନାରେ ରହିଗଲେ ହେଟି ହୋଟେଲ ଅଛି ହୋଟେଲରେ ରହିବେ। ଆଉ ପୁଣି ଯାଇକିରି ହୋଟେଲେରୁ ଭିଜିଟ୍ କରିବେ।
ଆଚ୍ଛା ସେଠି ହୋଟେଲେରେ ପ୍ରାଇସ୍ କଣ କେମିତି ରହୁଚି?
ପ୍ରାଇସ୍ ବଜେଟ୍ ବଜେଟ୍ ଭିତରେ ରହିବ ଆପଣ ଆପଣଙ୍କ ବଜେଟ୍ ହିସାବରେ ଆପଣ ହୋଟେଲ୍ ନେବେ ନା ରୁମ୍ ନେବେ ଆଉ। ସେମିତି କିଛି ନାହିଁ।
ଆଚ୍ଛା ଆଛା ସେଠି ଟେମ୍ପଲ ସବୁ କଣ ରହିଚି?
ହୁଁ ଟେମ୍ପଲ ସବୁ ଅଛି କିନ୍ତୁ ମୁଁତ ଏତେ ବିଷୟରେ ଜାଣିନି ଟେମ୍ପଲ କଣ କଣ ସବୁ ଅଛି। କିନ୍ତୁ ଭଲ ଭଲ ଟେମ୍ପୁ ପଦ୍ମନାଭ ଟେମ୍ପୁଲ୍ ଅଛି। ଆଉ ବି ଆମର ଉ ଶିବଙ୍କର ଭଲ ଟେମ୍ପୁଲ ସେଠି ଅଛି।
ହୁଁ।
ହଁ ବିଷ୍ଣୁଙ୍କର ପଦ୍ମନାଭ ଟେମ୍ପଲ ଅଛି।
ହୁଁ। ଆଚ୍ଛା ମୁଁ ଥରେ ଦେଖିଥିଲି ସର୍ଚ୍ଚ କରିକି ସେଠି ଉ ମାନେ ଚା ବି ପ୍ରସ୍ତୁତ ହେବା ପାଇଁ ଯେଉଁ ଟି ଗାର୍ଡେନ ସେଇଟାବି ଅଛି ସେଇଟା ଅଛି ସତରେ?
ହଁ ହଁ ହଁ ମୁନାରରେ ଅଛି ଟି ଗାର୍ଡେନ୍।
ଆଚ୍ଛା ଆପଣ ଯାଇଥିଲେ କେବେ?
ହଁ ମୁଁ ଯାଇଥିଲି ମୋ ୱାଇଫ ସହିତ ମୁଁ ଯାଇଥିଲି।
ଆଛା ତସେଠି କେମିତି କଣ ର ରହିଥିଲେ କେମିତି?
ଆମେ ଏଠୁ ମୋର ଜଣେ କଲିକ୍ ଥିଲେ ମୁଁ ତାଙ୍କ ଥ୍ରୁରେ ସବୁ ବୁକ୍ କରିଦେଇଥିଲି।
ହୁଁ।
ହୁ‌। ଗାଡ଼ି ହୋଟେଲ୍ ତାଙ୍କ ଥ୍ରୁରେ ସବୁ ବୁକ୍ କରିଦେଇଥିଲି ତଯାଇକିରି ଆସିଲୁ ଆମେ ଇଜିଲି କିଛି ଅସୁବିଧା ହେଲାନି।
ହୁଁ କଣ କେତେ ଟଙ୍କା ଖର୍ଚ୍ଚ ହେଲା?
ମୋ ଯିବା ଆସିବା ମୁଁ ଆଉ ମୋ ୱାଇଫ ଯିବି ଦି ଜଣ ଯିବା ଆସିବା ବୁଲାବୁଲି ଖିଆ ପିଆ ଚାରି ପାଞ୍ଚ ଦିନ କରିକି ଆସିଲୁ ପାଖାପାଖି ବଜେଟ ସତୁର ଅଶୀ ହଜାର ଖର୍ଚ୍ଚ ହେଇଯାଇଥିଲା।
ଆଚ୍ଛା।
ହଁ।
ଆଚ୍ଛା ଆପଣ କେତେ ଦିନି ରହିଲେ?
ମୁଁ ପାଞ୍ଚ ଦିନ ଭଳିଆ ରହିଥିଲି ପାଞ୍ଚ ଦିନ ଭଳିଆ ଷ୍ଟେ କରିଥିଲି ସେଠି।
ଆଚ୍ଛା।
ହୁଁ।
କୋଉ କୋଉ ଜାଗା ବୁଲିଥିଲେ?
ଆଲପି ବୁଲିଥିଲି ମୁନାର ବୁଲିଥିଲି ଆଉ କୋଚି ବୁଲିଥିଲି ଆଉ ତ୍ରିବନବରମ୍ ବୁଲିଥିଲି।
ହୁଁ।
ଏଇ ସବୁ ଏରିଆ ଯାଇଥିଲି ଆଉ।
ଆଚ୍ଛା ସେଠି କୋଉ ଜାଗା ବେଶୀ ଭଲ ଲାଗିଲା ଆପଣଙ୍କୁ?
ବେଶୀ ଭଲ ଲାଗିଲାତ ମୁନାର ଯୋଉଠି ଟି ଗାର୍ଡେନ ଥିଲା।
ଆଚ୍ଛା।
ଅଲପିବି ଭଲ ଲାଗିଲା।
ହୁଁ।
ଆଲୋପି ଟୋଟଲ ୱାଟର ଏରିଆ। ଆଉ ତା ଭିତରେ ଡଙ୍ଗାରେ ହୋମ ଷ୍ଟେ ହବ।
ହୁଁ।
ଡଙ୍ଗା ଭିତରେ ଅ ତା ଭିତ ସେଥିରେ ଖାଇବ ପିଇବ ରହିବ ଆସିବ ଆଉ।
ଆଛା। ତାହେଲେ ମୁଁ ବି ଯିବାକୁ ଚାହିଁବି ମୁଁ ବି ମୋ ହଜବେଣ୍ଡଙ୍କ ସହିତ ଯିବି। ଆଉ ଆପଣ ଯେହେତୁ କହୁଚନ୍ତି ସେଇଟା ଏତେ ଭଲ ଜାଗା ବୋଲି ନିଶ୍ଚିନ୍ତ ମୁଁ ଯିବା ପାଇଁ ଚାହିଁବି।
ହୁଁ।
ଆଉ ମୁଁ ଯଦି ଯାଏବି ମୁଁ ଆପଣଙ୍କୁ ଆଉଥରେ କଣ୍ଟାକ୍ଟ କରିପାରିବି କି ବୁଝି ପାରିବି ଏ ବିଷୟରେ ଅଲ ଆଉ ଟିକେ ଅଧିକା କିଛି
ହଁ ହଁ କିଛି ଅସୁବିଧା ନାହିଁ ଏହିଇ ଆପ୍ ମାଧ୍ୟମରେ ମୋତେ କଲ୍ କରିବେ ମୁଁ କଥା ହେବି ଆପଣଙ୍କ ସହିତ ଆଉ ଆପଣ ଯଦି ଯିବେ ଆଉ
ଆଛା।
ହୁଁ। ହ୍ୟାଲୋ।
ହଁ ଆପଣ ଆଜି କଣ ଖାଇଚନ୍ତି।
ନାଇଁ ଖିଆ ପିଆ ସେମିତି ବ ହେଇନି କିଛି ଖାଲି ଖେଚେଡି ଟିକେ ଖିଆ ହେଇଥିଲା। ପାନିର ତରକାରୀ ଖେଚିିଡି।
ଆଚ୍ଛା ଆପଣ ଖେଚେଡି ଖେଚେଡି କଣ କେମିତି ହୁଏ?
କେଚେଡି ମୁଁ ଜାଣିନି ସେ ଘରେ କରିଥିଲେ କେମିତି କଣ ତାକୁ। ମୁଁ ଆଉ ସେ ବିଷୟରେ ଜାଣିନି।
ଆଛା।
ହ।
ଆଚ୍ଛା ଆପଣ କଣ ମାନେ କଣ କରନ୍ତି ଆପଣଙ୍କୁ କଣ କରିବା ପାଇଁ ଭଲ ଲାଗେ?
କାହାକୁ ମୋତେ?
ହଁ।
ମତେ ଟିକେ ଭଲ ଭଲ ଖାଦ୍ୟ ଖାଇବାକୁ ଭଲ ଲାଗେ।
ଆଛା ଯେମିତି କି ଭେଜ ଭେଜ ରେ କଣ ଖାଇବାକୁ ଭଲ ଲାଗେ?
ଭେଜ୍ ର କିଛି ଭଲ ଲାଗେନା ସବୁ ନନ୍ ଭେଜ୍ ଭଲ ଲାଗେ।
ଆଛା ନନ୍ ଭେଜ୍ ରେ ସେମିତି କିଛି ଫେବରେଟ୍ କଣ ଥିବ ଏମତି?
କହିଲି ବା ଆପଣଙ୍କୁ ମଟନ୍।
ଆଛା। ମଟନ ଆପଣଙ୍କ ମାନେ ଆପଣ ବନାନ୍ତି ନା ଆପଣଙ୍କ ୱାଇଫ୍ ବନାନ୍ତି
ନାଇଁ ମଁ ୱାଇଫ୍ ବନାଏ।
ଓହୋ। ଆଛା।
ଆପଣ ମଟନ୍ ଖାଆନ୍ତି?
ହଁ ମୁଁ ବି ବହୁତ ଭଲ ପାଏ ମଟନ ଖାଇବା ପାଇଁ।
ହୁଁ।
କିନ୍ତୁ ମତେ ଏତେ ବନେଇ ଆସେନି।
ମଟନ୍ କିଲୋ ଆପଣଙ୍କ ଏଇ ଆଡେ କେତେ?
ଆମର ଇଆଡେ ତ ଏଇଟି ହଣ୍ଡ୍ରେଡ ରହୁଚି ଆଉ ଆପଣଙ୍କ ସେପଟେ କେତେ ହଉଚି?
ଏପଟେ ସେଭେନ୍ ଫିଫ୍ଟି ଆଉ।
ଆଚ୍ଛା ସେଭେନ୍ ଫିଫ୍ଟି ତ ଭଲ ଅଛି ଫିପ୍ ଫିପ୍ଟି ପୁ କମ୍ ଅଛି ଆଉ। ଆମ ଆଡେ କିନ୍ତୁ ବେଶୀ ଟିକେ ରେଟ୍ ହାଏ ରହୁଚି।
ଆପଣଙ୍କର ଟିକେ ଟାଉନ ଏରିଆକୁ ପଳେଇଚନ୍ତି ବୋଧେ ଆଉ।
ଆଚ୍ଛା ଆମର ଏବେ ରଜ ପାଇଁ ବି ଅ ଧିକା ହେଇଯିବ ପୁଣି ବଢ଼ୀଯିବ ଏଇଟ ଫିଫ୍ଟି ହେଇଯିବ। ନ ହେଲେ ନାଇନ ହଣ୍ଡ୍ରେଡ୍ ହେଇଯିବ।
ଓ ହଁ।
ହୁଁ
ଆଚ୍ଛା ଆଚ୍ଛା।
ଆଚ୍ଛା ଆପଣ ଆଉ
ହୁଁ ହୁଁ।
ଆଚ୍ଛା ଆପଣ କେତେବେଳେ ଫ୍ରି ରହୁଛନ୍ତି?
ମୁଁ ଉଁ ସନ୍ଧ୍ୟା ପରେ ଫ୍ରି ଅଛି।
ଆଛା ସନ୍ଧ୍ୟା ପରେ ଫ୍ରି ରହୁଛନ୍ତି।
ଆଜ୍ଞା।
ଆଛା ଆଉଁ ତା ହେଲେ ଏ ଆପଣଙ୍କୁ ଉଁ କଣ ହ୍ୟାଲୋ।
ଉଁ ହଁ କୁହନ୍ତୁ ଶୁଭୁଛି।
ହଁ ଆପଣଙ୍କର ମାନେ ଉଁ ଅଁ ଘରେ ସବୁ କଣ ମାନେ ଘର ପାଖରେ କଣ କଣ ବୁଲିବା ଜାଗା ଅଛି ସବୁ?
ଆମଘର ପାଖରେ। ଆମ ଘର ପାଖରେ ଏଁ ଏଠି ନେମାଳ ଅଛି। ଅଚ୍ୟୁତାନନ୍ଦଙ୍କ ଗାଦୀ।
ଉଁ।
ବହୁତ ଫେମସ୍ ବହୁତ ପ୍ରସିଦ୍ଧ।
ଉଁ।
ଉଁ ଭବିଷ୍ୟତରେ କଣ ହବ କଣ ନାହିଁ ଦୁନିଆରେ କଣ ଚାଲିଛି
ଆଚ୍ଛା ମୁଁ ଆପଣଙ୍କୁ କୁଁ ଆପଣ ଙ୍କୁ କଲ କରିବି ପରେ।
ଠିକ୍ ଅଛି ଠୀକ ଅଛି।
ଆଜ୍ଞା।